ହଁ ଗୌରୀ ଭାଇ, ନମସ୍ତେ।
ହଁ ହଁ ମେନକା ଆଜ୍ଞା, ନମସ୍କାର ଆଜ୍ଞା। ଆଉ, ଭାଇ। କଣ ଏମିତି ତମ କଥା ଟିକେ ମନେ ପଡିଲା କଲ କରିଦେଲି ଆଉ ବୁଝୁଛନ୍ତି।
ଆଜ୍ଞା, ଆଉ ଆଜି କଣ ଖି ମୁଁ ଏବେ ତ ପ୍ରାୟତଃ ଖିଆପିଆ କରିକି ଆସିଲି। ପିଣ୍ଡ ଯେମିତି କିି ଆମର ହେଇଥିଲା ମୁଁ ଆଜି କଣ କି। ସକାଳୁ ଉଠିଲି ମୋ ନିତ୍ୟକ୍ରମ। ସାରିକିନି ଆମର ଯେମିତି ଖାଇଲି କଣ କହିଲେ କି ବା ଭାତ ଏ ଯୋଉ କଣ ଆମର କଣ ସେ ସୁଜି ଉପମା ଆଉ ଡାଲେମା ଏମିତି ସବୁ ହେଇଥିଲା ତାପରେ। ଟିକେ ମିସଚର ଆଉ କଣ କି ମିସଚର ଉପରେ ଟିକେ ଆମର ପିଆଜ ଏ ସବୁ ପକେଇକି। ଖାଇଥିଲି, ଆ ଏସବୁ ଖାଇସାରିବା ପରେ। ଏସବୁ ଖାଇ ସାରିବା ପରେ ମୁଁ ଆମର ପ୍ରାୟ। ତ ବର୍ଷା ଏକରେ ବହୁ ମାତ୍ରାରେ ହଉଛି ବହୁ ମାତ୍ରା ହବା ଦ୍ଵାରା। ମୁଁ ଆମ ଗଡିଆରୁ ମାଛ ସବୁ ଗଡୁଛନ୍ତି ବୁଝୁଛ ନା ନାଇଁ। ସେ ମାଛ ଗଡିଆରୁ ସେ ମାଛ ଧରିବା ପାଇଁ ଯାଇଥିଲି କିଛି ତ ଧରିନି ଆସିଲି। ପଳେଇ ଆସିଲି ଘରକୁ ଆଉ ଆ। ଆପଣ କଣ ଏବେ କରୁଛନ୍ତି?
ନାଇଁ, ମୁଁ ଏବେ କଣ କି ମୁଁ ବି ସେଇ ଏବେ ଖାଇସାରିକି। ଜଷ୍ଟ ଏବେ ଟିକେ କିଛି ସମୟ ପରେ ମୁଁ ଏଇ ଶୋଇଛି ବୁଝୁଛନ୍ତି। ତ ମୁଁ ଏବେ ଖାଇଲି କଣ କି ଆମେନା ଯାଇଥିଲୁ ଆମେ ବି ସେଠି ଆମର ଏଠି କଣ କି ବିଲ ଏ ଯୋଉ କଣ କି ବର୍ଷା ହଉଛି ତ ସିଏ ଗୋଟେ ଗାଡିଆ ରୁ ଗୋଟେ ଗୋଟେ ଗାଡିଆ ନୁହଁ ଦିଟା ଗାଡିଆରୁ ମାଛ ଉଠି ଉଠି ଆଉଥିଲେ ତ ଆମେ ଦେଖିଲୁ। ଦେଖିଲା ପରେ ଆମେ ଯେତେବେଳେ ବିଲକୁ ଗଲୁ ବିଲରେ କେତେ ମାଛ ସହସ୍ର ମାଛ। ଆମେ ସେଠୁ ସହସ୍ର ସହସ୍ର ଲୋକ ଗଲେ ସହସ୍ର ମାଛ ଧଇଲେ ଆମେ ଗୋଟେ ମାଗୁର ତିନିଟା ମାଗୁର ଗୋଟେ ଶେଉଳ ଗୋଟେ କଉ ସାତଟା କଉ ଏମିତି ସବୁ ଧରିକି ଆଣିଲୁ। ଧରିକି ଆଣିଲା ପରେ ଏବେ କଣ କହିଲେ ମୋ ବୋଉ କୁ ମୁଁ କହିଲି, ସେ ଦିଟା କଉ ଭାଜିଥିଲା ଆମେ ଗାଧେଇ ଯାଇଥିଲୁ ନଦୀ କୁ ବୁଝିଛନ୍ତି। ସେତିକି ବେଳେ ମୋ ବୋଉ କୁ କହିଲି ମୋ ବୋଉ ଭାଜିଦେଲା। ତ ମୁଁ ଖାଇଛି ବୁଝିଛନ୍ତି, ମୁଁ ସେଇଟା ହଉଛି କଣ କି ଆମେ ସେ ଭାଜିଆ କୁ ଆମେ ତାକୁ କହିଦେଲୁ ସେ ଭାଜୁ ହେଲା ଆମେ ଗଲୁ ନଦୀ କିି ଗାଧେଇ, ନଦୀ କିି ଗାଧେଇ ଗଲା ବେଳେ ଆମେ ସେଠୁ ଜମାତା ଜମା ତା ଆଉ ଜଗନକୁ ବହୁତ ଡାକିଲି ପିଲୁ ଆସି ନଥିଲା। କିନ୍ତୁ ତାପରେ ଆମେ ଯେତେବେଳେ ଯାଇକି ନଦୀ ପାଖରେ ହେଇଛୁ ସେଉଠୁ ଜଗନ୍ ରାଉତ ଆସିଲା। ଜଗନ ଆଉ ଯେମିତି ଆସିଲା ସେଠୁ ତାପରେ ଆମେ ସବୁ ମିଶିକି ନଦୀକି ଗଲୁ। ମିଶିକି ନଦୀ କି ଗଲା ପରେ ଆମେ କଣ ଯୋଉ ସାଇଡ ଯୋଉ କରରେ ଗାଧଉ। ସେ କରରେ ବେଶୀ ପାଣି ନଥିଲା। ପାଣି ନଥିଲା ଏଠୁ ସେଠୁ ଆମେ ନଦୀର ମଝିକି ଗଲୁ ମଝିକୁ ଯାଇକି ସେଠୁ ସେକର ନଈକି ଫୁ ମୁଁ ପହଁରି ପହଁରି ଗଲି, ଆଉ ଦି ଭାଇ ବି ପହଁରି ପହଁରି ଗଲେ। ଯେତେବେଳେ ମୁଁ ସେକର ସାଇଡ ମାନେ ସେକର ପଟରୁ ଫେରିକି ଆସୁଥିଲି ମୋର। ଜଣେ ସାନ ଭାଇ ତା ଗଞ୍ଜି ଟା ଜଣକୁ ପକେଇ ଦେଇଥିଲା କୂଳରେ ଯିଏ ଧରିବାକୁ ସେ ଯେତେବେଳେ ପକେଇ ଦେଇଥିଲା କୂଳରେ ଧରିବାକୁ ସେ ପିଲା ଟା କଣ କି ଗାଧୋଇ ସାରିଥିଲା ତ ସିଏ ଆଉ ପାଣି ଭିତରେ ପଶିଲାନି। ପାଣି ଭିତରେ ନ ପଶିଲାଠୁ ସେ ସାନ ଭାଇର ଗଞ୍ଜି ଟା। ପାଣି ଭିତରେ ବୁଡିଗଲାଣି। ବୁଡି ବୁଡି ବୁଡି ବୁଡି ଯାଉଥିଲା ତାପରେ ସିଏ ଆଉ କେହି ଗଲେନି ପୋ ଗଞ୍ଜି ଆଣିଆକୁ। ସେଠୁ କିଛି ସମୟ ପରେ ଗୋଟେ ସାନ ଭାଇ ଆଉ ଜଣେ ସିଏ ଗଲା କାହିଁକି ନା ସେ ଯୋଉ ପିଲାଟା ଯାହାର ଗଞ୍ଜି ପଡିଥିଲା ସିଏ ହଉଛି କଣ କହିଲ ପା ହାର ପିଲା ସିଏ ପହଁରା ଶିଖିନି ସେ କିଛି ଶିଖିନି ସେ ଖାଲି ଆସିକି ସେମତି ନଈରେ ଖାଲି। ପଶିଯାଏ ସେମିତି ଆଉ ବୁଝୁଛନ୍ତି ସେ ଡରରେ ସେଇଥିଲାଗି ଗଲାନି ତା ନିଜ ଗଞ୍ଜି ଆଣିବାକୁ ଆଉ ଜଣେ ଭାଇ ଯାଇ ଉ ସ ଗୋଟେ କରରେ ଗୋଟେ ପଥରରେ ଗଞ୍ଜିଟେ ଲାଗିଥିଲା। ତ ଗଞ୍ଜିଟା ଯେମିତି ଲାଗିଥିଲା ସେ ଆଉ ଜଣେ ଭାଇ ଯୋଉ ଗଲା ସେ ଗଲା ପରେ ଗୋଡ ମାରି ମାରି ମାରି ମାରି ମାରି ଯେମତି ଦେଖିଲା ଯେ କଣ ଗୋଟା ବାଜିଲା ସେଠୁ ତାପରେ ତଳକୁ ଯାଇ ଦେଖିଲା ବେଳକୁ ଗଞ୍ଜି। ତ ଗଞ୍ଜି ଆଣିକି ସେ ଲୁଚେଇକି ପକେଟ ରେ ପୁରଇ ଦେଇଥିଲା, ପକେଟ ରେ ପୁରଇ ଦେଇ ଆମ ସମସ୍ତଙ୍କୁ ଫା ହଁ ବୁଲଉଛି ଆମେ ସବୁ ଦେଖୁଛୁ କଣ ହେଲା, କୁଆଡେ ଗଲା, କଣ ହେଲା, କଣ ହେଲା ତାପରେ ସେଠୁ ତ ଆସିଲା ବେଳକୁ ସେଠୁ କିଛି ସମୟ ପରେ ସେଠୁ ସେ ଭାଇ ଟା ଯାହାର ଗଞ୍ଜି ହଜିଥିଲା ତାକୁ ଦେଇଥିଲା ସିଏ ସେଠୁ ଚୁପ୍ କି ପକେଟରେ ପୁରେଇ ଦଉଛି ମୁଁ ସେଠୁ ଯେମିତି ଦେଖିଲି ମୁଁ କହିଲି ଏ କି କଥାରେ ଏ ଆଁ ଏଠୁ ତାପରେ ସେଠୁ ସେ ଭାଇଟାକୁ କହିଲି
ହଁ ହଁ ମୁଁ ବୁଝିଲି ଆପଣଙ୍କ ସହିତ ତାହେଲେ ସବୁ ଏମିତି ଘଟିଛି ମୁଁ ମୋର କହୁଛି କାଲିର କଥା
ଶୁଣନ୍ତୁ ମୁଁ ତାପରେ କଣ ହେଲା ନା ତାପରେ ହଉଛି ସେ ସେ ଭାଇଟେ ସେଇଠୁ ଗଞ୍ଜି ସମସ୍ତଙ୍କୁ ଦେଖେଇଦେଲା ଦେଖେଇ ଦେଲା ପରେ ସମସ୍ତେ ଖୁସି ହେଇଗଲେ। ତାପରେ ଆମେ ଘରକୁ ପଳେଇ ଆସିଲୁ ଘରକୁ ପଳେଇ ଆସିଆ ଲାଷ୍ଟ ଶେଷ ଗାଧୁଆରେ ବର୍ଷା ହେଇ ଥିଲା ତାପରେ ଘରକୁ ପଳେଇ ଆସି ତାପରେ। ଖିଆପିଆ କଲୁ ଖିଆପିଆ ହେଇଥିଲା ଭାତ ହଁ ହଁ ଆଉ ଗୋଟେ କଥା ମୋର ମନେ ପଇଲାନି ଶୁଣନ୍ତୁ- ସେଠି ଦି ଗୋଟେ ଜଗନ୍ନାଥ ଆଉ ଜଣେ ସାମଲ ହଉଛନ୍ତି ଏ ଦି ଜଣ ବୁଢାବୁଢୀ ହଉଥିଲେ, ଆଜ୍ଞା।
କଣ କହିବେ ସବୁ ଜିନିଷ ମୁଁ? କିଛିଟା ତମକୁ କଇସାରଲା ପରେ କଥା ମତେ ବି କହିବେ, ଆପଣ ଯୋଉ ସେଉଳ କଥା କହିଲେ ମୁଁ ବି ପ୍ରାୟ କାଲି କାଲି ତ ମୁଁ ଆମ ବାଡିରୁ ଏମିତି ସେଉଳ, ମାଗୁର ଉଠିଲେ ବହୁତ ମାତ୍ରାରେ ଆମର ତ ଏଠି ପ୍ରାୟତଃ ଦିଟା ରାତିରୁ ବର୍ଷା ହେଇଛି ବର୍ଷା ହେଇଥିବାରୁ ଉ ଶେଉଳ ଆଉ ମାଗୁର ବୋଉ ମାତ୍ରାରେ ଉଠିଥିଲେ, ବୋଉ ମାତାରେ ଉ ଥିବାରୁ ମୁଁ କାଲି ପାଖାପାଖି ଆଠ ଦଶଟା ମାଗୁର ତିନି ଚାରିଟା ଶେଉଳ ଏମ ଧରିଛି, କିଛିଟା ଧଇଲା ପରେ, ସେ ଆଣିଥିଲି ଆମ ଘରେ ବି ସେଉଳ ମାଗୁର ତରକାରୀ ଆଜି ହେଇଥିଲା ତାପରେ ଯୋଉ ଆପଣ କହିଲେ ଯୋଉ ମାଡଗୋଳ ସେ ଯୋଉ ମୋର ବି ଏମ ଗୋଟେ ମାମୁ ପୁଅ ଆସିଛି ଆମ ଘରକୁ, ସେ ବହୁତ ମୂର୍ଖ ଖାଣ୍ଡିଆ ଯେପରିକି ସିଏ କଣ କି ତା ସାଙ୍ଗରେ ଲାଗିଲେ ମାନେ ସିଏ ବହୁତ ଜୋରରେ ମତେ ମାରୁଛି କି ଏମତି କରୁଛି ମତେ ଯେତେବେଳେ ବାଧା ପହଞ୍ଚଉଛି ବହୁତ ଯୋର ମାରୁଛି। ମୋର ତ ମୋର ରାଗ ବହୁତ ଯୋରେ ହଉଛି, ମୁଁ କହୁଛି ଫେନ୍ ଫେନରେ ଗେବି ଦେଲେ ଥରେ ସାବା ସାବାଟେ କରିଦେଲେ ସିଏ ବୋଧେ ମାନେ ଚାପି ଚୁପି ହେଇ ରହିବ, ତାକୁ ଏମିତି ଭାବିଛି ମୁଁ କାଲି ଯେମତି ତାକୁ ବୋଉ ଜୋର ମାଇଲିି ସିଏଅ ମୋ ଉପରେ ରାଗିଛି ମୋ ସାଙ୍ଗରେ କଥାବାର୍ତ୍ତା କରୁନି କାଲି ଠାରୁ, ମୁଁ ସେଇଆ ଭାବିଛି ତାକୁ କେମିତି କଣ ମନେଇବି। ଆଉ କଣ କରିବି ଆଉ ଏମିତି ସବୁ ଭାବିଛି। ତାକୁ ଯେହେତୁ କାଲି ମୁଁ ମାରିଛି ମତେ ଦୁଃଖ ବି ପହଞ୍ଚେଇଲା। ସିଏ କାଲି କଣ କି ଆମ ସାଙ୍ଗରେ ଯାଇଥିଲା ଛତିଆ, ଛତିଆ ବୁଲିଲା ଛ ତିଆରେ ପ୍ରାୟ ଯେତେବେଳେ ଆମେ ମୋମୋ ଖାଇଲୁ ମୁଁ ତାକୁ ଡାକିଲି ମତେ ଅନେଇଲାନି, ମୋର ସେ ମୋମୋ ପଇସା ସବୁବେଳେ ଖାଇଲା ବେଳେ ପଇସା ବି ଦେଇଦିଏ, ଦେଲାନି, ତାପରେ ଆମେ ଗୁପଚୁପ ଖାଇଲୁ ଗୁପଚୁପ ଖାଇଲା ବଳେ ବି ମତେ ସିଏ ପଚାରିଲାନି କି ଅନେଇଲାନି, ଆଉ ଏମିତି ସେ ଦହି ଗୁପଚୁପ ଖାଇଲା ତାଙ୍କ ଘର ନାଗି ସବୁ ଚାଟ ଫାଟ କିଣିକି ଆଣିଲା ସେ ସେତେବେଳେ ବି ମୋ ସାଙ୍ଗରେ ଗପିଲାନି କି, ମୋ ସାଙ୍ଗ କଥାବାର୍ତ୍ତା କଲାନି, କିଛି କଲାନି, ସେ ମତେ ରାଗିଛି। ଆଉ ଘରେ ଖାଲି ମୋ ବୋଉ ସାଙ୍ଗରେ ଟିକେ କଥା କହୁଛି ମୋ ସାଙ୍ଗରେ ସେ କଥାବାର୍ତ୍ତା କରୁନି। ଆଁ ସେଥିଲାଗି ମୁଁ ତାକୁ ବି କିଛି କହୁନି, ଯେତେବେଳେ ତାର ଇଛା ଛା ହବ ମୋ ସାଙ୍ଗରେ ଯଦି ଗପିବ ଗପିବ ନହେଲେ ନାହିଁ ଆଉ
ହେଇଛି ତ ଆପଣ ଟିକେ କଥା କହିବା ଷ୍ଟାର୍ଟ କରିଦିଅନ୍ତୁ ନା ଆପଣ ଆରମ୍ଭ କରନ୍ତୁ କଣ ସେ ଆପଣ କଣ ଆରମ୍ଭ କରିଦେଲେ କଥା ଟା, ଆପଣ ଛୋଟ ହେଇଯିବେ, ଯିଏ କଥା ଆରମ୍ଭ କରି ଯଦି ସେ ପିଲାର କିଛି ଭୁଲ ଥିବ ତ ସେ ପିଲା ଆରମ୍ଭ କରିଥାନ୍ତା ଯଦି ଆପଣଙ୍କର ଭୁଲ ଅଛି ତ ଆପଣ ଆରାମ କରନ୍ତୁ କଣ ଆଉ ସେ ଧରେ ବୁଝିଲେ?
ହଁ ହଁ।
ଆଜ୍ଞା ଆଉ ମୁଁ ଯୋଉ କହୁଥିଲି ମାଡଳ କଥା ସିଏ ଯୋଉ କଣ କି? ସେ ଜଗନ୍ନାଉତ ଆଉ ବିକି ସ୍ୟାମଲ ବିକି ସ୍ୟାମଲ ହଉଛନ୍ତି କଣ ବହୁତ ବଡ ଶରୀର ତାଙ୍କର ଜଗନ୍ ସାମଲ ହଉଛନ୍ତି ବହୁତ ଛୋଟ ଶରୀର କିନ୍ତୁ ଦି ଜଣ ଯେତେବେଳେ ପାଣି ରେ ବୁଡା ବୁଡି ହେଲେ ମତେ ଲାଗୁଥିଲା ସେ ଜଗନ୍ନାଥ କୁ ଆଉ କିଛି ସମୟ ପରେ ତାଙ୍କର ପରଲୋକ କୁ ପଠେଇଦେବେ। କିନ୍ତୁ ମତେ ଯେମିତି ଦେଖାଗଲା ଯେ ସେ ବିକି ଶ୍ୟାମଲ ଜଗନ ରାଉତ କୁ ବାରମ୍ବାର ଡୋମିନେଟ କରୁଥିଲ ମାନେ ଡୋମିନେଟ ମାନେ ମୁଁ ଓଡିଆରେ କେମିତି କହିବି ବାରମ୍ବାର ପରାଜିତ କରୁଥିଲି ଜାଣିକି ଆଉ ମୁଁ କହିଦଉଛି ଆଉ କାହିଁକି ନା ମୁଁ ତାର ଓଡିଆ ଶବ୍ଦ ଭଳି ଟିକେ କ୍ ମାନେ ସବୁ ଜାଣିିନହିଁ ତ ସେଥିଲାଗି ମୁଁ ଟିକେ ଇଂଲିଶ ରେ କ କହିି ସେଥିଲାଗି ମୁଁ ବହୁତ ଦୁଃଖିତ ଅ କିନ୍ତୁ ତାପରେ କିଛି ସମୟ ପରେରେ ସେଠୁ ଆମେ ପଳେଇ ଆସିଲୁ ଗାଧୋଇକି ବୁଝଛନ୍ତି ଏଇତ କଥା ଘରେ ଆସି ପହଞ୍ଚିଲା ତା ପରେ ଆମେ ଖାଇଥିଲୁ ଭାତ ଆଉ ଫେସା ଡାଲି କୋଳଥରେ ହେଇଥିଲା ଫେସା ଡାଲି ଆଉ ମାଛ ଯୋଉ କହିଥିଲି ଆପଣଙ୍କୁ ମା ମାଛଭଜା ହେଇଥିଲା ତ ସେ ମାଛଭଜା ଦିଟା ଥିଲା ସେ ମାଛଭଜା କଉ ମାଛଭଜା। ଆଉ ଆଉ ତାପରେ ବେସନ, ବେସନ ଆଉ ହଁ ବେସନ ମିଲମିକର ସବୁ
ମୁଁ କାଲି ଯୋଉ କଉ ଧରିକି ଆଣିଥିଲି। ପାଖାପାଖି ସେ କହୁୁର ମୁ କାଲି ପାଖାପାଖି ଯୋଉ କଉ ଧରିକି ଆଣିଥିଲି ସେ କଉ ପେଟରେ ବହେ ବହେ ବିହନ ଥିଲା। ଆମ ଘରେ ମୁଁ ଦେଲି ସେ ବିହନ ମାନେ ତା ପିତ ତ ଆଉ ବାହାର କଲେ ଟିକେ ବାହାର କଲେ ଯୋଉ ବିହନ ଥିଲା ତାରି ପେଟେ ପେଟରେ ରହିକି ତାକୁ ଭାଜି ଦେଲେ ପ୍ରାୟତଃ ତାୱାରେ ବହୁ ମାତ୍ରାରେ ତେଲ ଦେଇ ପୁରା କଡକୁ ଭାଜିଲେ ବିଶ୍ୱାସ କରିବେନି ଆମେ କାଲି ସେ ଭାତ ସହିତ ତ ସେ ଯୋଉ କଉ ବେସେରାକୁ ଆଉ କଉ ଭଜା ଖାଇଲୁ ପଖାଳ ଭାତ କଉ ବେସ କୋଉ ଭଜା କଣ ଲାଗୁଥାଏ କି ତାର ସ୍ଵାଦ କିଛି ନିଆରା। ଆଉ ଯୋଉ ମାଗୁର ମାଛ ଧରିକି ଆଣିଥିଲି ମାଗୁର ମାଛ ତ ପାଇ ଗୋଟିକିଏ ହେଇପାରିବେନି ତାକୁ ବାପା କାଟି ଦେଇଥିଲେ ଫାଳ ଫାଳ କରି କାଟିବା ଦ୍ଵାରା ତାକୁ ଆମର କନଫ୍ଲୋର ପାଉଡର ଦିଆ ହେଇକିନି ସେଇଟା ସବୁ କଣ କହିଲ ହେଇଥିଲା ମାଛର ଛଣା ହେଇକିନି ମାଛ ପକୋଡା ଟାଇପର କରାଯାଇଥିଲା ସେ ସେ ତାର ବି ସୁଆଦ ବହୁତ ଭଲ ଥିଲା ତୁ ସେଗୁଡା ସବୁ ଖାଇଲୁ କାଲି ରାତି ରାତିରେ ଖାଇଲା ପରେ ପ୍ରାୟତଃ ମୋର ବି ଦ୍ଵିତୀୟରେ ସେଗୁଡ଼ା ଖାଇଲି, ଖାଇବା ପରେ ଗୋଟେ ବାହାଘର ଥିଲା ଘର ପାଖରେ ମୋ ସାଙ୍ଗ ମତେ ଡାକିଥିଲା। ସେ ବାହାଘରରେ ହେଇଥିଲା କଣ କି ଭାତ, ଡାଲି, ଖଟା ଯୋଉ କୁକୁଡ଼ା ମାଉଁସ, ମାଛ, ପାଆସ, ପାମ୍ପଡ଼ ଏମିତି କେତେ ଜିନିଷ ହେଇଥିଲା ସେଠାକରେ କଣ କି ସେ ଆମେ ଖା ଖାଇଲା ବେଳେ ଲୋକ ବସୁଛନ୍ତି ମାନେ ପ୍ରାୟ ହଁ କୁକୁଡା ମାଂସ ହେଇ ଆଉ ପ୍ରାୟତଃ ଦୁ ମାନେ ଏକା ବେଳେକେ ରେ ବଉଛନ୍ତି କେତେ କହିଲ ପଚାଶରୁ ଶହେ ଲୋକ ସିଏ ବିଶ୍ୱାସ କରିବନି ଆମେ
ହେଇଥିଲା ବୋଧେ ତାଙ୍କର।
ମୁଁ ଆଉ ଗୋଟେ ଭୋଜି କଥା କହୁଛି ଆପଣଙ୍କ ଘରର କଥା ପାଖ ଭୋଜି କଥା କହୁନି। ମୁଁ ଯେତେବେଳେ ପାଖକୁ ଯାଇଥିଲି। ପାଖାପାଖି ତାଙ୍କ ଘରୁ ବାଟରେ ଯିବା ବାଟରେ ଯୋଉ କାଦୁଅ ମୁଁ ଚାଲି ଚାଲି କାଦୁଅରେ ଯାଇପାରି ପାଖାପାଖି ମୁଁ ଆଉ ଗୋଟେ ରାସ୍ତା ଦେଇକି ଗଲି। ସେଠିକୁ ଗଲା ବେଳକୁ ସେଠି ଏମିତି ସବୁ କଣ କହିଲ ଗୋଟିଏ ବ୍ୟାଚରେ ଜମାରେ ତିରିଶ ଚାଳିଶ ଜଣ ପାଖାପାଖି ଲୋକ ସେ ଡାକିଛନ୍ତି ପାଞ୍ଚଶରୁ ଆଠଶହ ଲୋକ ଯଦି ଗୋଟେ ବ୍ୟାଚରେ ପଚାଶ ଲୋକ ଲୋକ ବସିବେ ଲୋକ ହଇରାଣ ହେବେ ନା ନାଇଁ କହିଲ, ମୁଁ ସେମିତି ହଇରାଣ ହରିକତ ହେଇକିନି ଦି ତିନି ଥର ଅନେଇକିନି ଆ ଆସିଲି ତାପରେ ଖାଇଲି ଯାଇକିନି ଆଉ।
ଓହୋ ହୋ ଆପଣ ଏମିତି ଅ ବିଧାର ସମ୍ମୁଖୀନ ହେଇଥିବାରୁ ମୋତେ ଦୁଃଖିତ କିନ୍ତୁ ଦେଖନ୍ତୁ ଏମିତି କେବେ ବିି ଘଟିପାରେ। କାହିଁକିନା ଏଇଟା ଜୀବନ ନା ହଉଚି ଜୀବନରେ କେବେ ବି କିଛି ବି ଘଟିପାରେ ତ ସେଥିଲାଗି ସେ ଏଥିରେ କଣ ଅଛି ବୁ
ହଁ ବୁଝିଲି ବୁଝିଲି ଆପଣଙ୍କ ହଁ ପ୍ରାୟତଃ ଆମର କାଲି ଯେମିତି କଦଳୀ ପର ପତରରେ ପରସା ଦିଆ ହେଇଗଲା। ପରସା ହେଲା କି ଭାତ ତା କରକୁ ମା ମାନେ କଣ କହିଲ କଉ ବେସେରା କଉ ଭଜା ଆଉ ଏମତି। କଦଳୀ ପତରେ ତା ଦେହରେ ଫେଣି ଘିଅ ଟିକେ ମରା ହେଲା ଏସବୁ ଖାଇବାକୁ ଯୋଉ ସୁଆଦ ଥିଲା। ଆଇଁଷ ସହିତ ତ ମୁଁ ଜାଣିନି ଘିଅ ଖାଆନ୍ତି କେ ନା ନାଇଁ କିନ୍ତୁ ମୋ ବୋଉ କହିଲା ହଉ ଦେ ତୁ ଟିକେ ଖାଇଦେ।
ନାଇଁ ଆଇଁଷ ସହିତ କିଏ କହିଲା ସ ଖାଆନ୍ତିନି ବୋଲି ଖାଆନ୍ତି ନିଶ୍ଚିନ୍ତ ଖାଆନ୍ତି। କାହିଁକିନା ଆମେ ଯେେବେଳେ ବିୟାନୀ କରୁ କି ଆମେ ଯେତେବେଳେ କିଛି ବହୁତ ଭଲ ଭଲ ଜିନିଷ ଯେମିତି ଉଁ ଖାସି ମାଂସ ହୁଏ। ତ ସେଇ ସବୁ ଜିନିଷରେ ବହୁତ ପରିମାଣରେ ଏ ଘିଅ ପୋଡ଼ା ହୁଏ। ତ ସେଥିଲାଗି ସେମିତି କିଛି ନାହିଁ ଯେ ଆମିଷରେ ତମେ ଘିଅ ଟା ପକେଇବ ନି କିଛି କରିବନି ସେମିତି ତ କିଛି ନାହିଁ ବୁଝୁଛନ୍ତି।
ଅ ହଁ ହୁଁ ତାହେଲେ
ତାହେଲେ କଣ କୁହନ୍ତୁ କଣ? ହଁ ଏମତି ସବୁ ଘଟିଛି ଆଉ ବୁଝୁଛନ୍ତି ଆଉ ଏଇତ ଖାଇବା ଏଇତ ଏମତି ତ ଜୀବ ଯିବଭାରି ଆଉ କଣ ବୁଝୁଛନ୍ତି।
ଅ ମୁଁ ପାଖାପାଖି ମତେ ଲାଗେ କି ଅରୁଆ ଡାଲେମା ଅ ଆଳୁ ଭର୍ତ୍ତା ଏଇ ସବୁ ଜି ରେ ଆ ଖାଇଲେ ଘିଅ ପକେଇକି ବହୁତ ଭଲ ଲାଗେ। ଆଉ ମତେ ଜଣା ନା କି ବାହା ଓ ଆଉ ଆମେ ଅରୁଆ ଡାଲମା ସହିତ ଟିକେ ପାମ୍ପଡ ନହେଲେ ଶ୍ରୀରାମ ପାମ୍ପଡ ଯେମି ଖାଉ କି ଇଏ ପାମ୍ପଡ ସେଗୁରା ନ ଖାଇଲେ ଟିକେ ଏତେ ଭଲ ଲାଗେ ନା।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
ବୁଝୁଚନ୍ତି ତ। ସେଗୁରା ନ ଖାଇଲେ ଭଲ ଲାଗେ ନା ଆପଣଙ୍କୁ କେମିତି କଣ ଲାଗେ ମାନେ ଅରୁଆ ସହିତ ପାମ୍ପଡ ଆଚାର ଏସ
ନାଇଁ ମୋର ଦେଖନ୍ତୁ ଆ